ହାଲୋ
ଆଜ୍ଞା ସାର୍ ନମସ୍କାର୍।
ସାର୍ ନମସ୍କାର ମେମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଚନ୍ତି?
ରୋଷେଇ କରୁଚି।
କଁ ହେଇଚି ଆଇଟମ୍ ଆଜି ସବୁ?
ଆଜି ଡାଲି, ଜହ୍ନିପୋସ୍ତ, ପୋଟଳ ଭଜା।
ବଢିଆ ଆଉ ପାଗ କେମିତି ଅଛି?
ବର୍ଷା ହଉଛି ଇଆଡ଼େ।
ଆଜ୍ଞା ଆଜ୍ଞା ହଁ ଇଆଡେ ବି ତ ଲାଗିକି ରହିଛି। ଜେଜେ ଆଉ।
ଆପଣ କୋଉଠୁ କହୁଥିଲେ?
ଆମର କଟକ ମାହାଙ୍ଗା।
ଆଚ୍ଛା କଟକରୁ କହୁଥିଲେ। ଆପଣ କଣ କରନ୍ତି?
ମୁଁ ଏ ସ୍ଟୁଡେଣ୍ଟ ଡି ଫାର୍ମା କରୁଚି।
ଆଜ୍ଞା ସାର ନାଇଁ ମୁଁ ହଉଚି ମୁଁ ଯାଜପୁରରୁୁ କହୁଥିଲି ଆଜ୍ଞା। ଏବେ ଡିଫର୍ମା କଣ୍ଟିନ୍ୟୁ କରୁଚନ୍ତି ନା ସରିଗଲାଣି?
ନାଇଁ ଚାଲିଛି ସେକେଣ୍ଡ ଇୟର ଏଇଟା ସରିବ ଜାନୁଆରୀ
ଆଚ୍ଛା ଏଟା ସେକେଣ୍ଡ ଇଅର ଲାଷ୍ଟ ଇଅର ପରେ ନେକ୍ସଟ ପୋଗ୍ରାମ
ନେଷ୍ଟ ଆଉ କିଛି ନାହିଁ ଏଇ ଡି ଫାର୍ମା ପରେ ଜବ୍ କରିବା।
ହଁ- ନିହାତି। ଆଛା କୋ ସେମି ରେ ପ୍ସସ୍ ଟୁ କରୁଥିଲା?
ହଁ ପ୍ଲସ ଟୁ ପରେ ପ୍ଲସ ଥ୍ରୀ ଗ୍ରାଜୁଏସନ ବି କରିଛି। ତାପରେ କମ୍ପିଟେଟିଭ ପ୍ରିପାର ପ୍ରିପାର ହଉଥିଲି ହେଲାନି ଏମତି ଜବ୍ ହେଲାନି। ଏବେ ବି ଆପ୍ଲାଏ କରୁଛି ଜବ ପାଇଁ ତାପରେ କରିଦେଇଛି ଗୋଟେ ଡିଷ୍ଟାନ୍ସ ରେ।
ଟ୍ରାଏ କରୁନ ନହେଲେ?
ହଁ ସେଥିପାଇଁ ଟ୍ରାଏ କରୁଚି ତା ସହିତ ଏଇଟା କରିଦେଇଛି ଗୋଟେ ଗ୍ୟାପ୍ ହେଇଗଲା ଆଉ
ଆଚ୍ଛା ହ ଭଲ ହେଲା ଡିଫାର୍ମା ଟା ବି କରିଦେଲ ଭଲ ହେଇଗଲା। ଯାହା କର କରୁଛି ତାହା କର୍ତା ବାକି ସେ ତାରେ ଭଗବାନ।
ଇଛା ଯା ହବ। ଆଜ୍ଞା।
କେତେବେଳେ ଗଲେ?
ଦି ଭାଇ।
ବାବାଙ୍କ
ନା ମୁଁ ସାନ।
ବଡ ଭାଇ?
ଭାଇ ଯେ ଏଥେରେ ଏମ ଆରରେ ଅଛନ୍ତି।
କୋଉଠି?
ଏମ ଆର ମେଡିସିନ ରିପ୍ରେଜେଣ୍ଟେଟିଭ। ଆଜ୍ଞା।
ଆଉ ବାପା କଣ କରନ୍ତୁ?
ଭାଇ ଗୋଟେ ହୋମେପାଥିକ ଇଏରେ ଅଛନ୍ତି ମାନେ ୱାଚମ୍ୟାନ ଇଏ
ମାମା ହଉଛନ୍ତି
ହାଉସ୍ ୱାଇଫ୍ ହାଉସ୍ ୱାଇଫ୍ ହାଉସ
ହାଉସ ୱାଇଫ ଟା ସବୁଠୁ ବଡ ଜବ୍ ଜାଣିଛ ନା ନାଇଁ?
ଆଜ୍ଞା।
ସମସ୍ତଙ୍କ କଥା ବୁଝିଆକୁ ପଡେ ନା ହଁ ସେଟା ହଉଛି ସବୁଠୁ ବଡ଼ ଜବ ହଉଛି ହାଉସ୍ ୱାଇଫ୍।
ଆଜ୍ଞା।
ଏଇଭଳିଆ କଥା ଆଜି କଣ ଖାଇଛ ସକାଳୁ?
ସକାଳୁ ଏ ପଖାଳ ଜହ୍ନି ଆଳୁ ଭଜା ଆଉ ବଢି ଚୁରା।
ଆ ବଢିଆ ଆଉ ପାଗ କଲେ ପଖାଳ ଆଉ ସେ ଲୋକାଲ ବୋଧେ ଘର?
ଆଜ୍ଞା ହଁ ଲୋକାଲ ଆମର ଗାଁରେ। ଆଜ୍ଞା ଆଜ୍ଞା ।
ଆଚ୍ଛା ଆଚ୍ଛା ମୋର ବି ଲୋକାଲ ଗୋଟେ ଘର ଆଉ। ନା ଭଲ ପୁରା ପ୍ରପର କଟକ ତ? ହାଲୋ।
ଆପଣଙ୍କର ଟାଉନ ଉପରେ ବୋ
ହାଲୋ ମୁଁ କଇଲି ପୁରା ପ୍ରପର୍ କଟକରେ ହାଲୋ।
ହାଲୋ।
ହାଲୋ।
ହଁ ହାଲୋ।
ହଁ ମୁଁ କଇଲି ପୁରା ପ୍ରପର ହଉଛି କଟକରେ?
ନାଇଁ ମ୍ୟାଡ଼ାମ କଟକ ମାନେ ଜିଲ୍ଲା କଟକ ଏଇ ଛତିଆ ଜାଣିଥିବେ ତ?
ହଁ ହଁ ହଁ।
ଏଇ ଛଟିଆରୁୁ ଟିକେ ଭିତୁରୁକୁ ତିନ ଚାରି କିଲମିଟର ଇଆଡୁକୁ ଆଉ।
ଆଚ୍ଛା।
କଟକରେ ଯାଉଛି ଆଉ।
ଆଛା ଲଞ୍ଚ କେତବଳେ କରୁଛ?
ନା ଲାଉଡ ସ୍ପିକର ଆଧିଅରେ ତ କିଛି ଅପସନ ନାହିଁ ସେ ଯେମତି କଲ ସେମତି ଶୁଭୁଛି।
ଆସ ସେ ଯେ ନେଟୱାର୍କ ଇସୁ ବୋଧେ ହ
ଆଜ୍ଞା ନେଟୱାର୍କ ଇସୁ ପାଇଁ ବେଳେ ବେଳେ କଲ ଇଏ ଡ଼ିସ
ହଁ ହଁ ଆ ଯେ ନେଟୱାର୍କ ଇସୁ ପାଇଁ ମାନେ ଡିସକନେକ୍ଟ ହେଇ ଯାଉଛି।
ବର୍ଷା ବି ହଉଛି ତ, ସେଥିଲାଗି
ହଁ ସେ ବର୍ଷା ପାଇଁ ସେତି ଶରୁୁଛି ତ, ସେ
ଆପଣ ଟ୍ୟାସ୍ ସବୁ ଫୁଲ ହେଇ ସାରିଲାଣି।
ହ ନା ନା। ମୁଁ ତ କାଲି ଯୁନ ପର ଦିନ ଠୁ, ମତେ ତ ସମୟର ଅଭାବ ପୁରା ମତେ।
ଆଜ୍ଞା।
ସମୟ ପୁରା ମୋତେ କମ ସମୟ। ଯେତେବେଳେ ଟିକେ ଟାଇମ୍ ମିଳିଲେ ମୁଁ କରିଦିଏ। ଏଇ ଆଜି କଣ ଲାଷ୍ଟ ବୋଲି ମୁ ଟିକେ ଆଜି ଟିକେ ଆକ୍ଟିଭ ଅଛି। ନହେଲେ କହିବାକୁ ଗଲେ ମୋତେ ଆକ୍ଟିଭ୍ ହେବାକୁ ବି ଟାଇମ୍ ନାହିଁ।
ହୁଁ ହୁଁ।
ଟ୍ୟାକ୍ସ ତମର ସବୁ ସରିଯାଇଛି।
ନା ମୋର ବି, ମୁଁ ବି ଏଇ ଚାରି ପାଞ୍ଚ ଦିନ ହବ କରୁଛି।
ରେ ଦିଦିନି କଣ୍ଡେ ହଉ, କେତେଟା କଲ ପୁରା ହେଲାଣି?
କଥା ସାତଟା ପାଖାପାଖି ସାତଟା
ମିନିମମ୍ ତାକୁ ପନ୍ଦରଟା ଦେଇ ଚଛନ୍ତି।
ହଁ।
ହଁ ବହୁତ ଲୋକ କମ୍ପ୍ଲିଟ ବି କରିସାରିଲେଣି। ଟାଇମ୍ ତ ହଉନି କଣ କରିବା?
ମାନେ ମୋ ସାଙ୍ଗ ଯିଏ ମତେ ଦେଇଚି, ସିଏ ଗୋଟେ କମ୍ପ୍ଲି ଗୋଟେ ନମ୍ବରେ କପ୍ଲିଟ କରି ଆଉ ଗୋଟେ ନମ୍ବରରେ ବି ଖୋଲି ଦେଇଥିଲା।
ଜାସାଙ୍ଗେ ଆଉ ସ୍ମାର୍ଟ ଅଛନ୍ତି ଆଉ।
ହୁଁ। ମୁଁ ଫାଷ୍ଟ ଫା କରିପାରୁନଥିଲି। ଥିଲି କଣ ମାନେ ଏମିତି କଥା ହେବା ପାଇଁ ଟିକେ ଏତେ ଇଏ ଲାଗେନି କମ୍ଫର୍ଟ ତ।
ମୋତେ ବି ସେମିତି କମ୍ଫର୍ଟେବୁଲ୍ ଲାଗେନି କଥା ହେବା ପାଇଁ। ଭଲ ଲାଗେନି। କଣ କଥା ହବ ଏମିତି? ମୁତ ସେଇୟରର ସାମାନର କରିପାରୁନଥିଲି ଆଉ।
ଟାଉନ ନେ।
ଘରେ ମାମା ଏକୁଟିଆ। ଜଏଣ୍ଟ ଫ୍ୟାମିଲି ନା
ହଁ ଜଏଣ୍ଟ। ମାମା, ବାବା ଆଉ ଦି ଭାଇ ଆଉ। ଆଉ କିନାହାନ୍ତି।
ଦାଦା ହୋରିକା ନାହାନ୍ତି।
ନା ନା, କେହି ନାହାନ୍ତି।
, ମାମାଙ୍କ ଦେହ ଭଲ ଅଛି।
ହଁ ଭଲ ଅଛି।
ଆଉ ଆପଣଙ୍କର।
ହଁ ହଁ ସମସ୍ତେ ଭଲ ଅଛନ୍ତି।
ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମ ଘର କେହିନାହାନ୍ତି। ଖାଲି ମୋ ହଜବେଣ୍ଡ, ମୁ ଆଉ ପୁଅ ତ ବାହାରେ ପଢ଼ୁଛି। ଖାଲି ଆଉ ହସ୍ବେଣ୍ଡ୍ ଙ୍କର ମୁଁ। ଆଉ କେହି ନାହାନ୍ତି। ନା ଫ୍ୟାମିଲିରେ ବି ସମସ୍ତେ ଅଛନ୍ତି, କିନ୍ତୁ ସମସ୍ତେ ପାଟ ପାଟ ହେଇକି ରହୁଛନ୍ତି।
ଓ ହୋ।
ଆଉ ଶାଶୁ ଶ୍ୱଶୁର ନାହାନ୍ତି, ନହେଲେ ଆଉ ସମସ୍ତେ ଅଛନ୍ତି।
ଆଜ୍ଞା।
ହ ପାଠ ପାାଠ ହେଇକି ରହୁଛନ୍ତି ଆଉ। ଅଲଗା ଅଲଗା ସମସ୍ତେ ଆଉ। ଆ ଲଞ୍ଚ କେତେବେଳେ କରୁଚ?
ଲଞ୍ଚ ଏଇ ଲେଟ ରେ ଖାଇଥିଲୁ ହେଇ ଗୋଟେ ସାଢେ ଗୋଟେ ଦିଟା ବେଳକୁ।
ଆଉ ରାତିରେ ପଢ଼ାପଢ଼ି ସାରିକି କେତେବେଳେ ଶୋଉଚ?
ଏଇ ସାଡେ ଦଶ ଟା।
ପଢ଼ାପଢ଼ି ସାରିକି
ସାରିକି ସାଢ଼େ ଦଶଟା ବେଳକୁ ଖାଇକି ଶୋଉଛି ଆଉ।
ଭଉଣୀ ନାହାନ୍ତି ନା?
ନା ନା।
ହୁଁ ଆଉ କୁଆଡେ କୁଆଡେ ବୁଲିବାକୁ ଭଲ ଲାଗେ? ଷ୍ଟେଟ ପାହାର ନା ଷ୍ଟେଟ ବାହାରେ ନା ସେଷ୍ଟେଟ ଭିତରେ?
ନାଇଁ ଆମ ଏଇ ଷ୍ଟେଟ ଭିତରେ ବାହାରକୁ ଖେଳିବ କେବଳ କୋଲକାତା ଯାଇଛି ବୁଲିବା ପାଇଁ ତିନି ଚାରିଥର ଯାଇଚି।
ଆଚ୍ଛା।
ଆଉ କୁଆଡେ ଯାଇନି ଏଇ ଓଡିଶା ଭିତରେ ତ ଆମର ତ ଭଲ ଭଲ ଜାଗା ସବୁ
ହଁ ଆମ ଓଡିଶା ଭିତରେ ତ ବଢିଆ ବଢିଆ ଜାଗା ଆଉ।
ହୁଁ।
ବୁଲିଲେ ସରିବନି ଆଉ। ଆଉ ସାଙ୍ଗସାଥି ସପିଙ୍ଗ ଏଗୁଡା କରିବାକୁ ଭଲ ଲାଗେ ନା ନାହିଁ?
ନା ସପିଙ୍ଗ ମତେ ସେଇଟା ଆସେନି ଯାହା ଆଣେ ମୋ ଭାଇ ଆଣେ ମୋ ପାଇଁ।
ବଡ଼ ଭାଇ?
ହଁ।
ଆଚ୍ଛା। ସବୁ ମୋତେ ଆସେନି ନାକି?
ନାଇଁ।
ଆଉ କଣ ଖାଇବାକୁ ହବି କଣ?
ହବି କ୍ରିକେଟ ଟିକେ ଖେଳେ ଖାଲି। ଆଉ ଆଜ୍ଞା।
ଆଉ ଭେଜ୍ ନା ନନ୍ ଭେଜ୍ ଵାଲା?
ନନ ଭେଜେ।
ହଁ ନନ ବେଜ।
ମଝିରେ ଭେଜ ଖଉ ମାନ ଟୋଟାଲି ଭେଜ ହେଇଯାଇଥିଲି ବର୍ଷେ ଟୋଟାଲି ଭେଜ ଖାଉଥିଲ ଖାଇଥିଲୁ। ମଝିରେ ମଝିରେ ଖାଉଛି ଅଣ୍ଡା ହୋରିକା ଖାଏ।
ନନଭେଜରେ କଣ ପସନ୍ଦ ହୋମ?
ନନଭେଜ ଆଗରୁ ଥିଲା ଚିକେନ ଭଲ ଲାଗୁଥିଲା ଯେତେବେଳେ ମାନେ ଭେଜ ହେଇଯାଇଥିଲା ତା ପୂର୍ବରୁ ଏବେ ଆଉ କି ଚି ମାନେ ଭଲ ଲାଗୁନି। ଖାଲି ଏମତି ପେନ୍ ହେଲା ବୋଲି ଖାଇବା ପାଇଁ ମାନେ ବାଧ୍ୟରେ ନହେଲେ ଏମିତି କିଛି ନାହିଁ।
କ
ହ ଆପଣ କୁଆଡେ ରଜରେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ ଘରେ?
କଣ କହିଲ?
ମୁଁ କହିଲି ରଜରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲେ ବାହା
ନା ମୋତେ ବି ଏତେ ଟିକେ ବୁଲାବୁଲି କରିବାକୁ ଭଲ ଲାଗେନି। ମତେ ଘରେ ଭଲ ତ ମୁଁ ଭଲ ମତେ ଟିକେ ଭଲ ଲାଗେନି ବୁଲାବୁଲି କରିବାକୁ।
ଆଜ୍ଞା।
ମୋର କାମରେ ଫୁର୍ସତ ନାହିଁ ଆଉ ମୁଁ ବୁଲାବୁଲି କଣ କରିବି? ମତେ ଏତେ ବି ଭଲ ଲାଗେନି ବୁଲାବୁଲି କରିବାକୁ।
ଗଛ ଲଗାନ୍ତି ନା ନାଇଁ।
ନା ମତେ ପଢା ପଢି ଭଲ ଲାଗେ। ମୁଁ ଗଛ ପଛ କୁଆଡେ ବୁଲାବୁଲି ମତେ ଭଲ ଲାଗେନି। ମତେ ଟିକେ ନୋବେଲ ପଢିବାକୁ ଭଲ ଲାଗେ। ହଁ ମତେ ପଢା ପଢି ଭଲ ଲାଗେ।
ହଁ।
ବଢ଼ି ପାରିବାକୁ ଭଲ ଲାଗେ ଛୁଆଙ୍କୁ ପଢ଼େଇବାକୁ ବି ଭଲ ଲାଗେ।
ହୁଁଁ।
ଆମ ଆମ ଅଞ୍ଚଳ ଭଲ ଲାଗେନି କୁଆଡେ ବୁଲା ବୁଲି କରିବାକୁ। ପୁରୀ ଜଗନ୍ନାଥ ମନ୍ଦିର କେତେଥର ଯାଇଛ?
କାଉଣ୍ଟ କରିନି ବହୁତ ଥର ହେଇଗଲାଣି।
ଆଉ ଭଲ।
ଆଜ୍ଞା।
ଏଇ ରଥଯାତ୍ରାରେ।
ନାଇଁ ଏଥର ଯାଇନି। ନା ବହୁତ ଦିନ ଦେଖିବା ରଥଯାତ୍ରାରେ ତ ଯାଇ ହବ କି ନାଇଁ ଠିକ ନାଇଁ ପରେ ମାନେ ସୁନାବେଶ ବେଳକୁ ଆଉ।
ଗୁଣ୍ଡିଚାରେ ଏତେ ଲୋକ ଯେ ଯିବା ପୁରା ମୁସ୍କିଲ୍। ଏତେ ଲୋକ ଅବସ୍ଥା ଖରାପ ଲାଗ।
ଲାଷ୍ଟ ଇୟର ବି ସେଇ‌ ମାନେ ଗତ ବର୍ଷ ବି ଯାଇଥିଲୁ। ସେଇ ସୁନାବେଶ ଟାଇମ ରେ ଯାଇଥିଲୁ, ଦେଖିକି ଆସିଥିଲୁ ରଥରେ ଖାଲି।
ହୁଁ ସେଇଭଳିଆ ପୁରା ଯିବା ପୁରା ମୁସ୍କିଲ ହେଇଗଲା। କଣ କରିବା? ତାପରେ ପୁରୀଟା ହଉଛି ଗୋଟେ ଯୋଗ ନହଲେ ଜମା ଯାଇପାରିବନି। ଠାକୁରଙ୍କ ବରାଦ ନହଲେ ବିଲକୁଲ ବି ଯାଇତେ ହବନି।
ଆପ୍
ହ୍ୟାଲୋ।
ଆପଣ ଯା
କଣ କହିଲେ?
ହ୍ୟାଲୋ। ମୁଁ କହିଲି ମୁଁ କହିଲି ବର୍ଷକୁ ଯାଆନ୍ତି ଥରେ ନା ନାଇଁ ସେମିତି କିଛି ନାହିଁ।
ନା ମୋର ଯେତେବେଳେ ଭଗବାନ ଦୟାରୁ ମୋର ଯେତେବେଳେ ମନ ହୁଏ। ଆ ଯଦି ଟିକେ ଫାଙ୍କା ରହେ ଯାଏ ନହେଲେ ସେମିତି ନୁହେଁ ଯେ ବର୍ଷରେ ମୁଁ ଯିବି। କେତେ ବେଳେ ମନ ହେଲା ଯଦି ସୁବିଧା ହେଲା ମୁଁ ଯାଏ। ନାହିଁ ସେମିତି କିଛି ନାହିଁ।
ହୁଁ ହୁଁ।
ଏଇ ଭଳିଆ କଥା ଆଉ। ମାମା ରୋଷେଇବାସ ସବୁ କରନ୍ତିୁ, ଘର କାମ ରୋଷେଇବାସ ସବୁ।
ହଁ ସବୁ। ଗାଈ ବି ଅଛନ୍ତି। ଭଉଣୀ ନାହାନ୍ତି।
ଆଚ୍ଛା ଆଚ୍ଛା ଭଉଣୀ ନାହାନ୍ତି। ଆଚ୍ଛା କାମ ଏଇ ଯୋଉ ଏବେ ମାନେ ଗାଁରେ ନା ନା ହଷ୍ଟେଲ ଫ
ନାଇଁ ଏବେ ଏବେ ଘରେ ଅଛି। ଆଜ୍ଞା।
ଆଚ୍ଛା ଗଛ ପଛ ଲଗାଅ ନା ନାଇଁ।
ହଁ, ଗଛ ଏଇ ଲଗେଇଥିଲୁ ତ, ଏଇ ଯୋଉ ପନିପରିବା ଏଇ ସିଜନ୍ କଖାରୁ, ଆନି, କାକୁଡି ଲାଗିଚି ଆଉ।
ବାପାଙ୍କ କାମରେ ତାହେଲେ ହେଲ୍ପ କରୁଚ?
ହଁ, ଏକା ହେଇଯାଉଚନ୍ତି।
ହଁ, ଏକା ହେଇଯାଉଚନ୍ତି ଆଉ।
ଆଛା ଆଛା
ଏକା ହେଇଯାଉଚନ୍ତି ଆଉ।
ହଁ।
ହୁଁ, ହଉ ଠିକ୍ ଅଛି, କଲ୍ କରିଥିବାରୁ ଧନ୍ୟବାଦ। ହୁଁ, ଥ୍ୟାଙ୍କୟୁ ସୋ ମଚ୍।